ହ୍ୟାଲୋ
ହ୍ୟାଲୋ ହଁ ହଁ ବର୍ଷା ହଉଛି ତ ହେ ନେଟୱାର୍କ ପ୍ରୋବ୍ଲେମ ଆ ନା ମ ବ ତମ ବର୍ଷା ଟିପିଟିପି ପକେଇଲାଣି କି?
ହଁ ଆମର ପକଉଛି ତମର?
ନାଇଁ ଜଷ୍ଟ ଏବେ ଏ କଲ୍ ଆସିଲା ତ ଜଷ୍ଟ ଏବେ ପକଉଛି ଟିକେ ଟିକେ ଆଉ
ଓହୋ ହ ନା ଆମ ଆଡ଼େ ବି ସେମିତି ଅଳ୍ପ ହଉଚି। ତମକୁ ବର୍ଷା ସିଜନଟା ଭଲ ଲାଗେ?
କିଏ ଆରେ ମ ସେ ଖାଲି ଖରା ସିଜନଟା ଛାଡି ଦେଇକି ସବୁ ସିଜନ ଭଲ ଲାଗେ କାହିଁ ଗଲା ଖରାଟା ମାନେ ତା କଥା ମାନେ ଅସମ୍ଭାଳ ହଁ ହିଁ। ହେଁ ଚିଟା ଚିଟା ଆଉ ଅଲଗା ସିଜନରେ କିଛି ନାହିଁ ମାନେ ଆମର
ଆମର ଏବେ କଣ କାମ କଲେ ଖାଇଦେଇ ଗାଧେଇ ପଧେଇ କାମ ସାରିକି ସୋଇ ପଡିବ।
ଏଇଆ କାମ ଆଉ ସିଏ ମାମା ମାନଙ୍କର ଟେନସନ୍ ରୁ
ହଁ ହଁ ଏଖୁଣା
ଦେଇକି ଥୋଇ ଡେଲି ତେଣିକି ସିଏ ତାଙ୍କର କଲେ।
ବ-ବର୍ଷା ଦିନ ଟା ନା ତମର ଫେବରଟ ସିଜନ କୋଉଟା?
ଶୀତ ତ ଆରି ଭଲ ହାଁ ହଁ
ଶୀତଦିନ ମତେ ବି ଭାରି ବଢିଆ ଲାଗେ ଶୋଇବା ଟା ଭାରି ବଢିଆ ଆଉ ଶୀତ ଦିନ।
ନାଇବ ଶୀତ ଦିନ ବି ଯଉଁ ଦିନିକିଆ ଅବସ୍ଥାରେ ଶୋଇବା ବି ଭଲ।
ହଁ।
ଅଳସୁଆ ଏଇ ଯୋଉ ସିଜିନରେ ସବୁ ଅଳସୁଆ।
ସବୁ ଅଳସୁଆ ହାଁ ହାଁ ବର୍ଷା। କାଠିକୁ ଦିଖଣ୍ଡ କରିବା ପାଇଁ ଇଚ୍ଛା ହବନି।
କିଏ ଉଠି ଶୀତରେ ମନେକର ସିଏ ଖରାଦିନେ ଇଏ ଅଲଗା ଦିନରେ ଉଠି ଯାଉଥିବ ଛଅଟା ବେଳକୁ ଶୀତ ଦିନରେ ସେ ନିହାତି ତାର ଲେଟ୍ ହବ ଅଧଘଣ୍ଟା।
ଅଲଗା ଦିନ ତ ଅଲଗା ଦିନ ତ ନ ଉଠେନ ଆପେ ଆପେ ଉଠେଇକୁ ବାଧ୍ୟ ଯୋଉ ଖରା ଗରମରେ ଆଉ।
ହଁ ଆ ସାତ ଆଠଟା ବେଳୁ ତ ଖରା ପଳେଇ ଆସେ ଆଉ।
ହଁ ଯେମିତି ସାତଟା ଆଠଟା ହେଇଛି ତମ କହ ଚୁଲି ଘାସ ଭିତରେ ପୁରଇ ଦେଲା କି? ନା ବ-ବର୍ଷା ହୁଁ ସେଇଟା ତ କଥା ଆଉ ବର୍ଷା ଦିନ ଟା ମତେ ଭାରି ଭଲ ଲାଗେ ଶୀ ଶିତ ଦିନ ଭଲ ଲାଗେନି ବର୍ଷା ଦିନଟା ଭାରି ଭଲ। ବର୍ଷା ଯଉଁ ପଡ଼ୁଥିବ ମାନେ ଗୋଟେ ଝରକା ପାଖରେ ବସିକି ଦେଖିବାକୁ ଭଲ ଲାଗିବ। ପକୁଡ଼ି ଫକୁଡ଼ି କଣ ଖାଉ ତ ଏସବୁ ବହୁତ ବଢ଼ିଆ ଲାଗେ। ଆଉ ନ ନଲେ ଆଉ ଖାଲି ପ୍ରୋବ୍ଲେମ ଏୟା ଟେ କାଦୁଅ ହେଇଯିବ ଗାଁ ଫାଁ ଏରିଆରେ
ହଁ ସେଇଟା ଏ ପାଣି ଫାଣି ଆଉ କିଏ ନଇଁବ ଗୋଡ ହାତ ପୋଛୁଆଜି ଆ ବସିଲା ଆଉ।
ମୁଁ ଟୋଟାଲି ବର୍ଷା ଦିନେ ଘରୁ ବାହାରେନି।
ଆରେ ସେ ନାଇଁ ନାଇଁ ବାହାର କାମ ସାରି ଦେଲ ଆଧା ପାଧା ସରିଲା କି ସୁ
ହୁଁ। ତମେ ରାତିରେ ଶୁଅ କେତେବେଳେ ହଁ ସେଇବା। ହଁ।
କେତେ ମାନେ ଏବେ କଥା ନା କଥା
ଏବେକାର ନା ମାନେ ମାନେ ରାତି କଥା କହୁଛି ଶୁ-ଶୁ ମାନେ ନର୍ମାଲି ଶୁଅ କେତେବେଳେ ଉଠ କେତେବେଳେ?
ନା ମୁଁ ମାନେ କୋ ମାନେ ପଢ଼ୁ ମୋର ଗୋଟେ ସାଙ୍ଗଟେ ଅଛି ତ ସେ ଡକ୍ଟର ସାଙ୍ଗତେ ହୁଁ।
ଖାଲି କେଟଗଟା ପରେ
ଓହୋ। ମୁଁ ମୁଁ ରାତି ଦଶ ଦଶଟା ହେବ ଅହଁ।
ଯଦି ଛଅଟାରେ ତ ପସନ୍ଦ ନାହିଁନି ତ ଭାଙ୍ଗିବାରେ।
ହଁ।
ସାତଟା ନହେଲେ ସାଢ ସାତ।
ନହେଲେ ସାଢ଼େ ସାତ
ଫୋନ ଦେଖୁଥିବି ଦେଖୁଥିବି ନଟା ପଯ୍ୟନ୍ତ।
ଓହୋ ହଁ ସେମତି। ନା ଆକ୍ଚୁଆଲି ହଁ ସେଇଟା ବି ମାନେ ଡିପେଣ୍ଡ କରେ ଆଉ। ମୁଁ କିନ୍ତୁ ମାନେ ସକ ମୁଁ ପୁରା ରାତି ଦଶଟାରେ ମୁଁ ଦଶ ସେଇଟା ମୁଁ ଦଶଟାରେ ଶୋଇପଡ଼େ ଭୋରୁ ମାନେ ଚାରିଟା ସାଢ଼େ ଚାରିଟାରେ ଉଠିକି ଟିକେ ମାନେ ଧ୍ୟାନ ଫ୍ୟାନ କରେ ଟିକେ ମେଡ଼ିଟେସନ୍ କରେ। ନା ନା। ଆ- ଆଗେ କୁହନ୍ ନା ନା ସେ ନା ଆଗେ ଏବେ ସିନା କାଉ ମୁଁ ଆଗେ ପୁରା ପେଚା ଥିଲି ବା।
ହଉ ଏଇନା ଖାଉ ଏଇ ଖାଉ ନିଜେ ତ ମାନୁଛ କାଉଥିଲି ଯଉ ପେଚା ଥିଲି କାଉ ହେଇଯାଇଛି ଆଉ।
ରାତି ଦିଟାରେ ମୁଁ ଶୁଏ।
ନା ନା ସେ
ରାତ
ଖେଳଉଥାଏ ଫୋନ ଦେଖୁଥାଏ, ବାରଟା ରେ ଯାଇଁ ସୁଏ ଆମର ଭୁଲ ଫାଷ୍ଟ କଥା। ଫୋନ୍ ଟା ଥୋଇକି ମାନେ ନିିଦ ଯଦି ବି ହଉନି। ଆମେ ଏବେ କଣ ଭାବୁଛୁ ନାଇ ଫୋନ ଦେଖିବା ଯେପର୍ଯ୍ୟନ୍ତ ନିଦ ନ ମାଡିଛି ଦେଖୁଥିବା ଶୋଇବା ଆଉ। ଆକଚୁଆଲି ଫୋନ୍ ଟା ରଖିଦେଇକି କିଛି ସମୟ ପରେ ରେ ନିଦ ଆସେ ଟାଇମ ଦରକାର ନା ଦେନ୍ ଶୋଇବା କଥା। ଆଉ ଏବେ ନାଇଁ ଏବେ ଆଉ ଫୋନ ବେଶୀ କାହିଁ ଦେଖୁନି କି ଏଇ ଆଖି ଫାଖି ଟିକେ ତଳ କଳା ଫଳା ପଡିଗଲେ ମାନେ ତାଙ୍କୁ ଲାଗେ ମୁଁ ଜାଣେନା। ଆଉ ସେମାନେ କହନ୍ତି ଆଖି ତଳ କଳା ପଡି ଯାଇଛି ତୁ ଫୋନ ଦେଖୁଚୁ ଅମକ ସମକ, ଆରେ ନ ଦେଖ ଦେଖିଲେ ବି କହୁଛନ୍ତି, ଦେଖିଲେ ବି କହୁଚନ୍ତି ଏମତି ଆଉ।
ଘର ଲୋକ ତ ଯାହା କରିବ କହିବେ ଆଉ।
ସେ କିଛି କହିବେନି, ଦେଖନ୍ତି ପାଟି କରନ୍ତି କି
ଦେଖୁଛନ୍ତି ଟିକେ ପାଟି କରନ୍ତି।
ନା ଆଉ କିଛି
ହ ହ୍। ନା ଅଧିକ ମୋବାଇଲ ଦେଖିଲା ଟା ହେଲ୍ଥ ଇସ୍ୟୁ ବାହାରେ ମୁଁ ସେ ଅଧିକ ମୋବାଇଲ ଦେଖି ଦେଖିକା ପେ
ଇସୁ ତ ଏଇଟା ଠିକ କଥା କିନ୍ତୁ ମୁଁ ତ ନଡଲେ ଖାଲି ଫୋନ ମନେକର ୟୁ ଟ୍ୟୁବ୍ ଫିଲ୍ମ ବିଲମ ବେଶି ଦେଖେ। ଆଉ ଫିଲ୍ମ ଫିଲ୍ମ ବସିକି ଦେଖୁଥିବି ସ
ଦେଖୁଥିବି ତ ଦିଟା ଯାକେ ଗୋଟେ ଯାକେ
ଏରେ ସବୁ ନ୍ ଦେଖୁଥିବି।
ନା ସେଇଟା ପ୍ରୋବ-ପ୍ରୋବ୍ଲେମ୍ କଣକି ମୋବାଇଲରେ ଯୋଉ ଲାଇଟ୍ଟା ବାହାରେ ସେଟା ଆମର ଯଉ କଣ କହନି ଆ ଆମର ଯୋଉ ହର୍ମୋନ୍ଟା ଯୋଉଟା ଆମର ଡାର୍କ ମୋଡ୍ ରେ ହେଲେ ବି ତଥାପି କିଛି ବ୍ଲୁ ଲାଇଟ ଏମତି ହୁଏ ଆଉ ମାନେ ମାନେ ଏମିତି ହୁଁ ହୁଁ ସେ ସେଇଟା ପ୍ରୋବ୍ଲେମ୍ ଆଉ ନହେଲେ ଫିଲ୍ମ ଫିଲ୍ମ୍ ତମ ତ୍ ତମକୁ କଣ ଭଲ ଲାଗେ, ମାନେ ଫିଲ୍ମ ଫିଲ୍ମ ଦେଖିବାକୁ ଭଲ ଲାଗେ?
ଆହ କଣ୍ ଫିଲ୍ମ ଲଗେଇଦେଲେ ବସିକି ଦେଖୁଥିବି ଆଉ ଭଲ ପାଇବା କଣ। ହଁ ମୁଁ ବା ଦେଖି ନାଇଁ ନାଇଁ ମୁଁ ଫିଲ୍ ତ ଦେଖେ ମୋର ସବୁ ଏପିସୋଡ ଏ ଯୋଉ ଏଆ ବିଗ୍ ବସ୍। ରୋଡିଜ ଏଗୁରା ସବୁ ଦେଖି।
ହୁଁ ହୁଁ ହଁ ରୋ଼ଡିସ ଫୋଡ଼ିସ ଦେଖ।
ହଁ ତାପରେ ସବୁ।
ଝାସ ସ୍ପିଛି ବୁଲା।
ସେଇଟା ଆଉ ରୋଡିସ୍‌, ଆଉ ବିଗ ବସ୍। ଆଉ ଏଁ ସେଇରା ଜା। ପରୀଜିନା ଆଉ ନାଗିନ୍ ଫାଗିନ୍ ସେରା ଦେଖୁଥିଲି ଫାଷ୍ଟ। ଫାଷ୍ଟ ଏପିସୋଡ୍‌ ଗୁରା ସବୁ ହେଲା ମାନେ ସିଜନ ଦେଖୁଥିଲି ତାର ଫାଇବି ସିଜନ କି ସିକ୍ସ ସିଜ ସିଜନ୍‌। ଏଇ ସିଜନ ଟା ଆଉ ଦେଖିନି।
ଇନଟ୍ରେସ ହେଲା।
ନାଗିନ୍‌ ଦେଖ ତମେ?
ହଁ ସେଇଟା ରେ ଦେଖେ ବଟ ଏବେ ଆଉ ଏଇ ଯୋଉ ସିଜନ ଟା ବାହାରିଛି ସେ ସିଜନ୍। ସେଇ ଏଇ ଲାଷ୍ଟ ସିଜନ ଟା ଆଉ ଦେଖେନି।
ସେଇ ଗୋଟିଏ କଥା ସେ ସେଇ ନାଗର। ହଁ ଉଁ ଉଁ।
ଲ୍ୟାପଟର ସୋ ଟା ଏବେ ତ ସରିଛି ନା ତାର ଇଏ।
ଓ ହଁ। ନା ମୁଁ ଏରା ସବୁ ଦେଖେ ରୋଡ଼ିସ ଫୋଡ଼ିସ୍ ଏବେ ତ ମୋବାଇଲ୍ ହେଲା ଟିଭି ଫିବି ମୁଁ ଆଉ ୟୁଜ୍ କରୁନି ‌।
ଆରେ ମୋ ପାଖରେ କାଇଁ ମୋବାଇଲ ରେ ବାହାରୁଛି ଟିଭିରେ କାଇଁ ହଁ ମୁଁ ମୁଁ। ନାଇଁ ନାଇଁ ଏବେ ପୁରା ମାନେ ସେ ଚାନେଲ।
ସେ ପୁରା ମାନେ ସେ ଚ୍ୟାନେଲ ପାଇଁ ପଇସା ମାଗୁଛି ନାଁ।
ଏଇ କ୍ରିକେଟ ଫ୍ରିକେଟ। ସେଥି ପାଇଁ ମୁଁ ମାନେ ଉଁ ଏକ୍ସଟ୍ରା ପେମେଣ୍ଟ କରିଦିଏ ଫୋନ ଇଏରେ ଯୋଉ ଫୋନ‌ ଇ ଏ। କହୁଛି ଯୋଉ କଣ କହିଲ ଟିଭିରେ ହଁ ଟିଭିରେ ଏ କ୍ରିକେଟ ଫ୍ରିକେଟ।
ଟିଭି ରେ ଉ ଏ କ୍ରିକେଟ ଫ୍ରିକେଟ।
ଫୋନ ରେ ଏଇସ ସବୁ ଏମିତି ପରା ଆଉ କିଛି ଦଉନି ନା କଲ।
ନୁଆ ଆଉ କିଛି ଦଉନି। ବୁଟ୍ ଆପସ ରେ ସବୁ ଆସେ ଆଉ।
ନାଇଁ ନାଇଁ ଏପଟେ ଆମ ଏପଟେ କଲର୍ ଏମ ଟିଭି ସବୁ ଛାଡୁଥିଲା ଏ ଯୋଉ ଜିଓ ଷ୍ଟାର ଓ। ଓପନିଙ୍ଗ କଲା ଦେନ ଆଉ ସେଇ ଗୁରା ସବୁ ଟିଭିରେ ଦଉନି।
ନା ବା ସେଇଆ। ଆଉ ବା ଉ ମୋବାଇଲ ରେ ସ୍କ୍ରିନ୍ ଟା ଛୋଟ ଦେଖାହଉଛି ନା ବଡ ସ ସ୍କ୍ରିନ୍ ରୁ ଦେଖିଲେ ଭଲ ଲାଗେ ରୋଡ଼ିସ୍ ଫୋଡ଼ିଶ ଘରିକା ହଁ।
ଟିଭି ଫୋନ୍‌ ଛାଡିବ ଜେନ ଆଉ ଯାହା। ତାହେଲେ ଦେଖିବା ଗୋଟେ ସେଟା କରିଦେଲେ ଗଲା ଏଇଆ ଇନଟ୍ରେଷ୍ଟ ଲାଗେ ସେଇଟା।
ଗୀତ ଶୁଣ।
ଗୀତ ସେମତି ନର୍ମାଲ ଟାଇମରେ। ଯୋଉ ଫୋନ୍ ଫୋନ୍ ଧରିଆକୁ ଆଉ ମୋ ହାତ ଫାଥ। ସଖି ହଉ ନଥାଏ ମାନେ ଦେହ ପା କେତେବେଳେ ଖରାପ ହେଲା କି। ଧର ନର୍ମାଲି ଆଉ ଇଛା ନାହିଁ ଫୋନ ଧରି କେତେ ସମୟ ଦେଖିବୁ ମୁଁ ଏମତୀ ଥୋଇଦିଏ ଆଉ। ବାଜ ପାଇନି ଉପରେ ଏମିତିଆ।
ମୁଁ ବି ସେମିତି ମୁଁ ତ ଗୀତ ମତେ ଭଲ ଲା ଫିଲ୍ମ ଫ୍ଲିମି ଭଲ ଲଗେ। ଆ ସ୍ ମତେ କୋଉ ଜିନିଷଟା ଏଭଳିଆ ନାହିଁ ଯେ ମତେ ମତେ ତ ସବୁ ଭଲ ଲାଗେ।
ହଁ।
ଆଉ ଏଇନା ଭଲ ଏଇ ଫିଲ
ଲାଗି ଆ ନ ଲାଗ ସେଟା
ହୁଁ ହୁଁ ସମସ୍ତଙ୍କ ଚଏସ୍ ଆଉ ମାନେ ଅଲଗା ଅଲଗା ଥାଏ ଆଉ।
ହୁଁ ହଁ ସେଇଟା ଟିକ୍ କଥା କାହାର କୋଉଟା ଚଏସ୍ ଥାଏ।
ମୁଁ ଟିକେ ଦେଖ ମାନେ ମୋର କଣ କହନି ମୋର ସବୁ ଗୋଟେ ପଟେ କିନ୍ତୁ ଆଉ ଗୋଟେ କଥା ହଉଛି ମୁଁ ଖାଇବା ଭାରି ମାନେ ମତେ ଭାରି ପ୍ରିୟ ମାନେ ଖାଇବା ଜିନିଷ ମୋର ଭାରି ପ୍ରିୟ। ନୂଆ ନୂଆ ଟେଷ୍ଟି ଟେଷ୍ଟି ଖାଇବା।
ନାଇଁ ନାଇଁ ଟେଷ୍ଟି ଖାଇବା କଣ ମୁଁ ଆର ମାମା କରିଥାଏ। ଏଇ ଟିକେ ଯୋଉ ହେଇ ଅରୁଆ ତ ଡାଲ ସମାନ କଣ ଖାଇଥିବେ ଯମା ଆମର ଓଷା ବାରରେ ହେଲା ଯଦି ପ୍ରଥମେ ମା ଅରୂଆ ଡାଲମା କଣ ମୁଗ ହେ ଅରୂଆ ଭାତ ଡଲମା କଲୁ ଆଉ ମୁଁ ତ ଖଟା ଖାଇବାକୁ ମାନେ ଖଟା ମାନେ କ ଏଇ ଯୋଉ ଇଏ ଲୋକାଲ ଖଟା ଏଟା ଖାଇବାକୁ ଭଲଲାଗେ ନା ମାନେ ଏ ଯୋଉ ଟମାଟୋ ରେ ଯଉଟା ହୁଏ। ମୁଁ ଏଟା ଖଏନା। ମୁଁ ସେ ଆମ୍ବୁଲଖଟା ଯଦି ହବ ବନାହବ ସେଇଟା ଖାଏ ଆଉ ମୁଁ କହିବି ଟିକେ ପାମ୍ପଡ କରୁନୁ ଟିକେ ଆଙ୍କୁ ଟିକେ କରୁନୁ ମାନେ ସବୁ ମାନେ ଭେରାଇଟି ଇଏ କରିବା ଟାଇନନ ମୁଁରେ
ତୋରେ ଟାଇମ୍ ମିଳ ଏତେ ଟାଇମ୍ ମିଳିଲେ ଚିକିଣିଆ ଖାଇବୁ। ଏ ଆମ ଘରେ ସେଇଭଳିଆ କୁହନ୍ତି ମୋ ଭେରାଇଟି ଖାଇବା ଟିକେ ହବ ଏଥରୁ ଟିକେ ହେ ଥରୁ ଟିକେ
ଦେଖ ଆମେ ମନେକର ଗୋଟେ ମାନେ ଅରୁଆ ଭାତ କୁ ଡାଲମା ମନେକର ଯାଉନି କି କଣ? ଅଧା ଜିନିଅ ଟା ହେଲେ କି ପାମ୍ପଡ ତ ଆରୁଆ ଭାତ ଡାଲମା ହବ ମାନେ
ପଟେ ତ ମୋର ଅରୁଆ ଭାତ ଡାଲମା ହବ ମାନେ କି ଛାଣା ନ ଛାଣା ଛାଣିକି ରଖିଦେଇଥିବ ପାମ୍ପଡ ଟା ବଢ଼ିଆ ଲଗେ।
ହୁଁ ଆଉ ସେଇଆକୁ କରିକି ଖଇବା।
କରିକି ଖାଇବ। ଖାଇବାରେ ତାନେ ତମ ଫେବ୍ରାଇଟି ଡିଶି କୋଉଟା?
ଆଉ ମୋତେ ସମସ୍ତେ ଆମ ଗାଁ ରେ କହନ୍ତି ରୋଷେଇ କରୁନୁ ମୁଁ କହେ ମୋ ମାମା ତ ଦଉନି ମୁଁ ଆଉ କଣ କରିବି? ସିଏ ତାର ଦବା କଥା ନା।
ତ ତମକୁ ତମକୁ ତା ହେଲେ ରୋଷେଇ ମାନେ ଟୋଟାଲି ଆସେନା ମା ହାଲ
ବାହେ ସେମିତି ଆସେନା ଏବେକାର ଛୁଆଙ୍କୁ କହାକୁ ନ ଆସୁଛି ବୋଲି ମାନେ ନାହିଁ।
ନ ଆସୁଛି ବୋଲେ ମୁଁ ତ ମୁଁ ବି ତ ଘରେ ରୋଷେଇ କରୁଛି।
ହ ନାଇଁ ନାଇଁ ନର୍ମାଲ ଦେଖ ଏବେ କାର ପୁଅ ପିଲାଙ୍କ କଥା କହୁଛି ଝିଅ ପିଲାଙ୍କ କଥା କହୁଛି ହେଲା ମାନେ ଏବେ କାର ଛୋଟ ଛୋଟ ପିଲାମାନଙ୍କୁ ଆରମ୍ଭ କରି ବଡ ପିଲା ମିନ କାହାକୁ ରୋଷେଇ ଆସେ ମାନେ କଣ ମାନେ କେମିତି କାହାକୁ ଉପାସ ରଖିପାରିବେନି ସେମାନେ ସମସ୍ତେ ଆଜିକାଲି ୟୁଟ୍ୟୁବ ବାହାରିଲାଣି ସବୁ ତ ରୋଷେଇ କିଏ ନ କର ଦି ଦିନି ହଉ ନକରୁଥିଲେ ବି ସେ କରିପାରିବ। ସେମିତି ମୁଁ ଜାଣିନି ନାହିଁ ଜାଣିଚି।
ହୁଁ ହୁଁ।
ଯଦି ଜାଣିଛି କାଏଁ ବାଇରେ ଯଦି ଗୋଟେ ମାମା କୋଉଠି ଯାଇଥାନ୍ତି କି କଣ ସେମିତି ଗୋଟେ ପଦିଆ
ପଦୀ ହଁା ହଁା। ହେଲେ କାଓ ରୋଷେଇଟା ଶିଖିଥିଲେ କହନା ଦେଖ ମୁଁ ଯେମିତି ଖାଇବା ମୁଁ ଖାଇବା ପ୍ରିୟ ଭାରି। ଆଉ ରୋଷେଇ ଟା ଶିଖିଥିଲା ଏତେ କିଏ କାହାକୁ ଏତେ ଖୋସା ମତ କରି ଏଟା କରିଦେ ହେଟା କରିଦେ ନିଜେ ରୋଷେ ନିଜେ ଜିନିଷ ଆଣିଲି କଲି ଖାଇନି ସଇଲା।
କିଇ ମାମା କଣ କରିଛନ୍ତି ପର୍ସନାଲ ଆଇଟମ ଗୁଟେ କଣ କରିଦେଲା ଖାଇବା।
ହୁଁ ହୁଁ ସେମତି। ତମର ତମର ଫେବରେଟ୍ ମାନେ ଡିସ୍ କେଉଁଟା?
କି ମଟେ ଏଇ ଯୋଉ ଖାଇବା ଭିତରେ ସବଜି ନର୍ମାଲ ପନିର ଟା ଭଲକି ଆଉ ଏ ଆଉ ନର୍ମାଲି ଇଏ ମା ଆଇଁଷ ଭିତରେ